ହାଲୋ।
ହଁ ହାଲୋ ଶୁଭ ସକାଳ।
ମଣିଙ୍ଗ୍।
ଭେରି ଗୁଡ୍ ମଣିଙ୍ଗ୍।
ଏବେ କୋଉଠି ଘରେ।
ହଁ ଏଇ ଘରେ ଅଛି ଆଉ ଏଇ ଯୋଗୁ ପଢାପଢି ଘରିକା ଟିକେ ଚାଲଚି ଆ ଭିତେରେ ମୁଁ ଓ ଏମ୍ ବି ଏ କରୁଚି ଅବିକା ଆଉ ଭୁବନେଶ୍ୱରରେ।
ଆଉ ଭୁବନେଶ୍ଵରରେ ଏମ୍ ବି ଏ ବଢିଆ ଉଁ।
ହୁଁ। ଚାଲିଚି ପାଷ୍ଟ୍ ଇଅର୍ ସରିଲା ଆଉ। ଏଇ ସେକେଣ୍ଡ ଇଅର୍ ଅବିକା ହେଲା ହଉ। ହଉ ରଇଲି ହଁ।
ଉଁ ହୁଁ।
ଆଉ ତମେ କଁ ସବୁ କର?
କିଛି ନାହିଁ ମୁଁ ତ ହାଉସ୍ ୱାଇଫ୍ ହେବେ ଉଁ ଆଉ ସବୁ ଏଇ ରୋଷେଇ ପୁଅ ସ୍କୁଲ ଗଲା ସ୍କୁଲ ତାକୁ ଛାଡି ଛୁଡାକି ଆସିକି ତାର ସବୁ ସକାଳୁ ତ ବେସ୍ତ ସେ ସ୍କୁଲ ଯିବ ମାନେ ତା ପାଇଁ ରୋଷେଇ କରା ହବ। ତାକୁ ଟିଫିିନ ଦିଅ ସେ ତ ଆସିପାରିବନି ନା ସେଠୁ। ଏଇଟା ସକାଳୁ ଏତିକି ବିଝି ସରିଲା ପରେ ଯାଇକି ସାଡେ ଦଶଟାରେ ଫ୍ରି।
ଆଉ
ମୁଁ ଏଇ ଟିକେ ଫ୍ରି ଟାଇମରେ ଫ୍ରିଲ୍ୟାନ୍ସ କରେ ଟିକେ ବୋହୁତ ସାରା ଆଁ ଅନଲାଇନ ପ୍ଲାଟ୍ ଫମ୍ ଯୋଉ ଅଛି ତା ଧେରେ କାମ କରେ ଆଉ ପ୍ଲସ୍ ପଢା ପଢି।
ହୁଁ ଫ୍ରିଲ୍ୟାସିଂରେ ମାନେ କିଛି ଟପ୍ ପିଖ୍ ଉପରେ କର ନାଇଁ ଯେମତି କି ଧର ଉଁ କଣ ସେଇ ବିଡି ପକଉଥିବା ବି ଯୋଉ ବିଡି ପକେଇଲା ପରେ ତମୁକୁ ପ୍ରୋଜେକ୍ଟ ଆସୁଥୁବ ତମେ କରୁଥୁବ ନାଇଁ ନା
ନାଇଁ ସେମିତି ନୁହେଁ ଆ ତା ଧେରେ ଅଲଗା ଅଲଗା ଅଛି ସବୁ ପ୍ଲାଟଫମ୍ ଅଛି ଆଉ ମାନେ ସେ ଥିରେ ଏ ମାନେ ନିଜ ସ୍ କିଲ୍ ଯାହା ସବୁ ଦେଖିଥିବ ସପୋଜ୍ କୋଉ କମ୍ପାନୀରେ ଆଗୁରୁ କାମ କରିଥିବ ଯଦି ଆନୁ ଟେସନିଂ କାମଥାଏ।
କିଛି ହଉ ସେମିତି ଶିଖିଥିଲେ ସେଇ ଜିନିଷରେ ତ କରିପାରିବ ନାଇଁ କି।
ହଁ ତାର ଅଛି ମାନେ ଫରେନ ଯୋଉ
ହୁଁ ହୁଁ ମାନେ ଇଣ୍ଡିଆନ୍ କରୁଛ ନା ନାଇ ଫରେନ ଡଲାର ହିସାବରେ ଫରେନ ଇଏର କରୁଛ ନାଇଁ। ଉୁଁ ହୁଁ ହୁଁଁ ଜାଣିଲି ଜାଣିଲି ମାନେ ଫରେନ ର ଯୋଉ କାମ ଟା ଇଏ ସବୁ ଧରୁଛ ନାଇଁ କି।
ହଁ
ହୁଁ ହୁଁ।
ଉ ସବୁ ଏଇଆ ଏଇ ଫିଲ୍ ପାଇଁ ବହୁତ ସାରା ଏ ଶୁଣିବେ। ଇ କରୁଛନ୍ତି ନା। ସେଥିଲାଗି ତା ଦେହରେ ବହୁତ ଭଲ ଡିମାଣ୍ଡ ରହୁଛି।
ହଁ ଫ୍ରିଲାନସିଂ ବି ଗୋଟେ ହଁ ବହୁତ ସାରା ମୋ ପାଖରେ ବି ଥିଲା ଆପ୍ଲିକେସନ ମୁଁ ବି କରିଥିଲି ଇନଷ୍ଟଲ ତ ଦେଖିଲି ମୁଁ ତ ତା ବିଷୟରେ ତେ କିଛି ଜାଣି ପାରିଲେନି। ଆଉ ସେ ତାକୁଡିଲିଟ ବ କରିଦେଲେ। ସାର୍ ବିଜନେସ କରନ୍ତି। ଯଉ କି ଆମର କୋଚିଂ ସେଣ୍ଟର ପଲସ୍ ଟୁ ସାଇନ୍ସି ର
କେଉ ଜାଗାରେ?
କୋଉ କୋଉଠି ଅ
ଏଇ ଜାଜ୍ ପୁର ଅଛି। ଯାଜପୁର ମାନେ ଯୋଉ ଆମେ ଯୋଉଠି ରହୁଛୁ। ସେଇଟା ଆମ ନିଜ ଘରେ ଆଉ କୋଚିଙ୍ଗ ଦି ଚାରଟା ହଷ୍ଟେଲ ଆଉ ଏ ସବୁ ଅଛି ଆଉ ଛୁଆ ବି ରହୁ ଛନ୍ତି ପଇଁଚାଳିଶ ଟା ଛୁଆ ରହୁଛନ୍ତି।
ଯାହା ହଉ ଭଲ
ହ ସେ ଟିଚିଂ ଲାଇନରେ ସବୁ ଆଉ ହୁ-ହୁ
ହୁ-ହୁ ଭଲ ଟିଚିଜ୍ ଲାଇନ ହେଲେ ଟିକେ ଭଲ ହଁ ନିଜେ ଏଜୁକେଟ ହବ ଛୁଆଙ୍କୁ ଏଜୁ
ହଁ-ହଁ-ହଁ କିନ୍ତୁ ଏଇଆ ତାଙ୍କୁ ଟାଇ ଟାଇମ୍ ମିଳୁନି ଛୁଆଙ୍କୁ ଦେଖିବା ପାଇଁ ସିଏ ତ ତାଙ୍କ ଛୁଆଙ୍କୁ ଦେଖିଲେ ଆଉ ନିଜ ଛୁଆକୁ ଦେଖିବା ପାଇଁ ଟାଇମ୍ ମିଳୁନି। ଯେହେତୁ ସାର୍ ମାନେ ପଢ଼ି ଦେଇକି ଲେ ଚର ମାନେ ବଢେଇ ଦେଇକି ପଳଉଛନ୍ତି। କିନ୍ତୁ ଦାୟିତ୍ବ ଟା ପୁରା ଆଙ୍କ ଉପରେ ରହୁଛି। କୋଶ୍ଚିିନ ପାଖରୁ ସବୁ ଜିନିଷ ପୁରା ମାନେ ଏ ତାଙ୍କୁ ଏକ୍ଜାମ୍ କରିବା ପାଖରୁ ଖାତା ଦେଖିବା ପାଖରୁ ସବୁ ନିଜେ କରିଲା ବେଳକୁ ଆଉ ଫ୍ୟାମିଲିକୁ ଟାଇମ ଦବା ପାଇଁ ହଉନି ଆଉ ମତେ ହିଁ କଷ୍ଟ କରିବାକୁ ପଡୁଛି ତାକୁ ପାଠ୍ ପାଠ ପଢା ତାକୁ ଟିୟୁସନ୍ ନେ ସ୍କୁଲ ନେଇକି ଛାଡ଼େ ସବୁ କାମରେ ମତେ କରିବାକୁ ପଡ଼ୁଛି। ଏବେ ଛୁଟି ଅଛି ବୋଲି କାଲି ଆଜି କାଲିଠୁ ଛୁଆ ପଳେଇ ଆସିବେ ରଜ ଛୁଟି ଥିଲା। ଆଛୁଆ କାଲିଠୁ ପଳେଇ ଆସେ କାଲିଠୁ ପଳେଇ ଆଲେ ଫାଷ୍ଟ ଟିୟର ଫିର୍ ଷ୍ଟାର୍ଟ ହେଇଯାଉଛି ବାଇଶ ତାରିଖ ନା ତେଇଶ ତାରିଖ ଟୁ ସିଏ ଫେର୍ ଆହୁରି ଏବେ ସେକେଣ୍ଡୟର ଚାଲିଥିଲା ଫାଷ୍ଟୟର ଆଡମିସନ ହେଇଥିଲେ କିନ୍ତୁ ଆସିନଥିଲେ ରଜ ପରେ ଆସିବେ ବୋଲି କୁହାଯାଇଥିଲା ସେ ଫରେ ଏବେ ଷ୍ଟାର୍ଟ ହେଇଯିବ ଷ୍ଟାର୍ଟ ହେଇଗଲା ପରେ ସରିଲା ସେ ଆହୁରି ପୁରା ବିଜି ଆଉ। ମାନେ ସ୍କୁଲ ବା ନବା ପାଇଁ ବି ତାଙ୍କୁ ଟାଇମ ନାହିଁ। ନବା ଆଣିବା କିଛି ନାହିଁ। ଆମର ଯୋଉ ଛୁଆ ରହୁଥିଲେ ହଷ୍ଟେଲ ରୁ ଆଗରୁ ସସ୍ ତେଣୁ ଆସ୍ତେ-ଆସ୍ତେ ବଡ଼ ହେଇକି କିଛି ପଳେଇଲେଣି। ଜବ୍ ବି କଲେଣି ସିଏ ଆସିକି ରହୁଛନ୍ତି। ଏ ଯେହେତୁ ରହୁଛନ୍ତି ସେମାନେ ନେଇକି ଟିକେ ବାଇକ ରେ ମୁଁ ଆଉ କହୁଛି ସବୁଦିନ ମୁ ଗୋଟେ ଡେଲି-ଡେଲି କଣ ଯିବି ସେଠ୍ ଛୁଆଙ୍କୁ ଟିକେ କହିଦେ ସେ ନେଇକି ଛାଡ଼ି ଦଉଛନ୍ତି ଆଣିଲାଲୁ ଫେର୍ ଆଣିବାକୁ ପଡୁଛି ଆଉ ସେ ପଳଉଛନ୍ତି ତାଙ୍କର ସିଫ୍ ୱାଇଯି ଯେହେତୁ ପ୍ଲାଣ୍ଟ ପାଖରେ ମାନେ ତା ସିଫଟ୍ ୱାଇଯି ହେଇ ହେଯାଉଛି ମିଆଉଁ ହ୍ୟାଲୋ
ହଁ-ହଁ ଆଉ ଆମର ଏମିତି ଚାଲିଚି ବାପା ଟେରାକୁଟାର ଅଛନ୍ତି ଟ୍ରେନର ଅଛନ୍ତି। ଟେରାକୋଟା କାମ କରନ୍ତି ମାଟିର ସବୁ ଜିନିଷ ଆଣ ନ୍ତି। କୁମ୍ଭାର ମାଟିର କାମ ହେରିଆ କର ନ୍ତି ଆମ ଯାଜପୁରରେ ବାପା ହିଁ ଟେରାକୋଟା
ହୁଁ।
ବାପା ଟ୍ରେନିଂ ଦିଅନ୍ତି ପିଲାମାନଙ୍କୁ ଆଉ ନିଜେ କାମ କରନ୍ତି ହଁ ଯାଜପୁରରେ।
ଏଇ ଯାଜପୁରରେ ତ
ଆଉ ହଁ। ଆ ଆମର ଏ ନାଇଁ ନାଇଁ ଆମର ଏଇ କହିଥିଲିରେ ପର୍ସନାଲ ଦେଖନ୍ତି। ଆଉ ଆଉ ତାପରେ ଏମତି ଆମର ଅବିକା ଏସବୁ ଚା କପର ମେସି ପକେଇଚୁ। ଦୀପର ବି ମେସିନ ଘରେ ପଡିଚି। ମାନେ ଆମର ଅଲଗା ଗୋଟେ କାଟ୍ରି ଘର ଅଛି।
ସେଟି କିଛି ପ୍ରଫିଟ ହୋଉ ଚି ନା ମାନେ ଯୋଉ-ଯୋଉ-ଯୋଉ ମାନେ ଯୋଉ ଚୋଉତି ଖଲି ଯୋଉ ଏମିତି ତ କରି ଏ ପାଇଁ ତ ଏଇ ଯୋଉ କାଗଜରେ କପ୍ ଫପ୍। ଏମିତି ତ ନା କଣ ଓ ମାଟିର ହଁ-ହଁ ଜାଣିଲି ଜାଣିଲି ହଁ ମାଟିର ମାଟିର ଜିନିଷ।
ମାଟିର ଏଇ ସେଇଥିରେ ବଲ ବସାନ୍ତି। ଆଉ ଘରେ ଅବିକା ଦୀ ପର ମେସିନ୍ ପଡିଚି ଆଉ ମାଟି କପ୍ ଆଉ ଏଇସଙ୍ଗେ ଟିକେ ମାଟି କପ୍ ଟା ଖରା ଦିନ ପାଇଁ ସେ ସବୁ ଚା ଟିକେ ସେଲ ଟିକେ କମ୍ ଅଛି। ତ ସେଟା ଟିକେ ଡାଉନ ଅଛି ଆଉ। ନହେଲେ ଦିପ ହେରିକା ଏଇ ଯା ହଁ ସେଇ ଟାଇପ୍ ର ଆଉ ସେ ଯୋଉ ନର୍ମାଲ ଯୋଉ ଚା କପ୍ ଯେମତି କା ସବୁ ଦୋକାନ ମାନଙ୍କରେ କାଚ ଗ୍ଲାସ ଯେମିତି ଥାଏ ସେଇ ଟାଇପର ବି ହୁଁ ମାନେ ମାଟିର ହୋଉଚି ସେଇ ହାଇଟ ର ସେଇ ଟାଇପର ବନା ଯାଉଚି। ଏଇ ସେମିତି କି ଖରାଦିନ ପାଇଁ ଟିକେ ଡାଉନ ଅଛି ଟିକେ ଚାଆ ଟା। ଶୀତ ଦିନ ହେଲେ ତା ଆମେତ ମାନେ ଇନସଫିସେଣ୍ଟ ମାନେ ଯୋଗେଇ ପାରୁନା।
ଆମେ ଯୋଗେଇ ପାରୁନା ଏଇ ଦୀପ ଗୁଡା ଟିକେ ଭଲରେ ଚାଲିଚି ଯେମିତି ଜାଗର ଆ ରହୁଚି। ଦୀପାବଳି ଆଉ, ଆଉ ମନ୍ଦିର ମାନଙ୍କରେ ବି ବୋହୁତ ସାରା ଏ ସ୍ତ୍ରୀ ଲୋକ ନେଇଯାଉଚନ୍ତି। ଏଇ ତିନିଟା ଡିଜାଇନର ଦୀପ ରହୁଚି। ଆଉ ମନ୍ଦିର ମାନଙ୍କରେ ରହୁଚି ଆମର ଏ ଯୋଉ ବିରଜା ମନ୍ଦିରରେ ଆସଥିଲେ ଯେ ପୂଜାରୀ ଆସିଥିଲେ ନା ଆମ ଠାରୁ ପନ୍ଦର ଷୋହଳ କିଲୋମିଟର ଦୂର ଆଉ ସେଠୁ ଆସିଥିଲେ ସେ ନନା ଆସିଥିଲେ ବୁଝିବା ପାଇଁ ତାଙ୍କ ପ୍ରାଇସି ହିସାବରେ ଆମକୁ ଟିକେ ସୁଇଟେବୁଲ ଲାଗିଲାନି ସେ ବୋହୁତ କମ ପ୍ରାଇସି କହିଲେ ତେଣୁ ଆମକୁ
ସେମାନେ ତ କହିବେ ଯିଏ ତିଆରି କରୁଚି ଆମେ ଅଧିକ ନେଇଯିବୁ ବୋଲି ନା କମ୍ କରିକି ନେଇଯିବୁ ଆମକୁ ଦେଇଦିଅ ହୁଁ।
ଆମେ ଗୋଟେ ଜାଗାରୁ ମାନେ ମା ଟି ଖୋଳିବାକୁ ପଡିବ ଜେସିବି ନେଇକି ତାକୁ ଖୋଳିବାକୁ ପଡିବ। ମାଟି ଟ୍ରାକ୍ଟରରେ ଏ ସେଲ
ତାପରେ ଗୋଡିଟା ଏ ଏ ମାନେ ଗୋଡି ଟା ବାହାର କରାଯାଏ ନା ତା ଭିତରୁ?
ହଁ ବୋହୁତ ସାରା ଇଏରେ ଗୋଡି ଥାଏ ମାଟିରେ ହଁ ଗୋଡି ଥାଏ। ଆମେ ତାକୁ ଆଣିକି ଏଠିକି ଶୁଖେଇବୁ ଗୋଟେ ଯାଗରେ ରଖିକି ଶୁଖା। ଶୁଖିଲା ପରେ ତାକୁ ଭେଦେଇବୁ ନାଇଁ ତାକୁ ବା ଭେଦେଇବି ଚକୁଡା ହେଲା ପରେ ତା ପରେ ତା ଦେହରୁ ଗୋଡି ଛାଙ୍କିବୁ ଛାଙ୍କି ସାରିଲା ପରେ ହୋଉ
ମୁଁ ସବୁ ଅନଲାଇନି ଦେଖିକି ସବୁ ଦେ ମାନେ ତା ବିଷୟରେ ଟିକେ ଟିକେ ଦେଖିଚି ମାନେ ମାଟି ଟା କେମିତି ବାହାର କରାଯାଏ। ଏମିତି ଧ ପାଣି କରି ତାକୁ ଏମିତି ବାହାର କରାଯାଇକି ଛଣା ହେଇଯିବ। ସେ ଯୋଉ ତଳ ମାଟି ଟା ସେଇଟାକୁ ତିଆରି କରାଯାଏ ନାଁଆ କି ଗୋଡି ବାହାରିବନି।
ହଁ ତା ଦେହରେ ବୋହୁତ ସାରା ପ୍ରୋସେସ ରହୁଚି। ଆଉ ତାପରେ ଦୀପ ହବା ପାଇଁ ଏ ରହୁଛି ମେସିନ୍ ରହୁଛି ଲୋ କ ଆସି ବାଡଉଛନ୍ତି ଦୀପ ଶୁଖିଲା ପରେ ତାକୁ ପୋଡା ହବ ହଁ କଉଡା ଫୁଣି ତ ସବୁ କଞ୍ଚାଗୁଡାରେ ସବୁ ତ ପୁରା ଇଏ ହବନି ନା ଆଉ ଭାଙ୍ଗି ଯାଏ ତାର କମ୍ପେନସେସନ ଆମେ ବି ପାଇବୁନା ତ ସେଥିଲାଗି ଆମେ ଯଦି ପ୍ରାଇସ କହୁଥିଲେ ସେ ସେ ପ୍ରାଇସ ରେ ତାଙ୍କୁ ଇଏ ଲାଗିଲାଣି ସୋଇ ଆମେ ସେ ତଥାପି ଆମର ଏଠି ଦୀପ ରୋମ ବିିତ ଆମ ସବୁ ଷ୍ଟଲ ଯାଏ ଯାଜପୁର ଟାଉନ ଯାଜପୁର ରୋଡ଼ ଉ କଳିଙ୍ଗନଗର ମହୋତ୍ସବ ବଗେରା ଯଉ ହୁଏ ସେଗୁଡା ବିି ଆମର ଯାଏ ସ ମାଟି ଜିନିଷ ହଁ ବାପା ଯାଆନ୍ତି ଏବେ ଆଉ ଏତେ ଯାଉ ଯାଆନ୍ତି ହଁ କଲର ବି କରନ୍ତି। ତାର ଆକ୍ରିମିକ କଲର ଭଲ। ଭାଇ ଅଛି କରନ୍ତି ଘରେ ସମସ୍ତେ ଜାଣିଛନ୍ତି। କଲର କାମ କରିବା ମୁଁ ଏତେ ସେଥିରେ ମତେ ସେଗୁଡା ଏତେ ଆସେନି ମୋତେ ହଁ ଘରେ ଖାଇକି ମୋର ବସେ କାମ କରେ ଯେତେ ୱାର୍କଅପ୍ ହଉ ଥିଲା ସେତେବେଳେ କରେଇଥିଲି ଏବେକା ଘରେ ହିଁ କରୁଛି କାହାର କେତେବେଳେ ବାର୍ଥଡେ ବଗେରାହେଲା ସେ ଫଟ ହେଇକା ଦେଇକି ଏଡିଟିଂ କରିକି ଦେଇଦିଅ ମୁଁ ଏଇ ବସିକି ଜଣଙ୍କର କରୁଛି ସେ ଅ ସାଙ୍ଗ ତାଙ୍କ ଝିଅ ଜନ୍ମଦିନ କାଲିଯ
ଆସେନି ମତେ ଟିକେ ଟିକେ ମଝିରେ ମଝିରେ ଏଡିଟିଂ ଟା କେମିତି କଣ କରାଯାଏ କୋଉ ଆପ୍ ପ୍ଲିକେସନ ମତେ ଟିକେ କହିବ ନା ଏଥର କେହିଁ ମୁଁ
ବହୁତ ସାରା ଇଏ ଅଛି।
ହଁ ସେ କାନ୍ଭା ରେ ଅଛି ସେ ମତେ ସେଟା ଆସୁନି ମୁଁ କିଛି ବୁଝିପାରୁନି ସେଇଟା। ମୁଁ ଦେଖିଲିଣି ନେଟ ରୁ ମୁଁ ଜାଣିପାରୁନି ତା ଭିତରୁ ଧର ମୁଁ ବାହାରକୁ ଓପନ କଲି ଖାଲିି ଲେ ଖିଦେଲି ସରିଲା ତାପରେ ଆଉ ଏଡିଟିଂ ଆସୁନି।
ମାନେ ବେଶିକ୍ ଗୁଡା ଟିକେ ଜାଣିଲେ ଆଉ ୟୁଟ୍ୟୁବ ଦେଖି ବେଶୀକ୍ ଗୁଡା ଜାଣିଲେ ତାପରେ ଏଗୁଡାକ ମାନେ କୋଉ ଜିନିଷ ସେଟା କାହା ଉପରେ ହଁ ଲଗେଇଲେ କଣ କେତି ଆଡଜଷ୍ଟ କଲେ
ସେମାନେ ଫାଳେ ଫାଳେ ସବୁ ଦଉଛନ୍ତି ୟୁ ଟ୍ୟୁବରେ ମାନେ କିଏ ଠିକ ସେ କହୁଛନ୍ତି ଜାଣିପାରୁନି ଏତେ ସାରା ଭିଡିଓ ପଡୁଛି କୋଉଟା ମୁଣ୍ଡ ଖରାପ ହେଇଯାଉଛି।
ହୁଁ।
କିଏ ଅଧା କହିଥିଲେ କିଏ ସବୁ କହିଥିବେ ଏମିତି।
ଭଲ ବି ରିବା ଦେଖି ତାହାରୁ ଶିଖିଲେ ଜାଣିବ ମୁଁ ବି ଏତେ ଶିଖିନଥିଲି କାଇନ୍। ଟିକେ ଜାଣିଲି।
ହଁ କାଇଣ୍ଡ ମାଷ୍ଟର ଟା ମୁଁ କରିଦଉ ଧର ନିଜେ ନିଜେ କରିଦଉଛି କିଛି କିଛିଟା। ଅପସନ ଜାଣିଛି କରିଦଉଛି। କିନ୍ତୁ କାନଭାରେ ବିଲକୁଲ ବି ଜାଣିିନି ଚାଟ୍ ଜିପିଟି ରେ ସେମିତି ଗୋଟେ ଗୋଟେ କଣ ଜାଣିଛି ଅପସନ ସେ ଯୋଉ ମୁଁ ଇଏରେ ଆଉ କିଛି ବି ଜାଣି ଚାଟ ଜିପିଟିରେ। ପ୍ରମ୍ଟ ଦବ ଯ ଇଏ କରିବା ପାଇଁ ଆଉ ଯୋଉ ଗୋଟେ ଛୋଟ ଛୋଟ ଆନିମେସନ ଧର ଆମ୍ବ କଦଳୀ ଏଇ ଯୋଉ ଯୋଉ କଥା କହୁଛନ୍ତି ସେଇଟା ଗୋଟେ ଗୋଟେ ଜାଣିଛି। ଏମିତି ଜାଣିଛି ବେଶୀ ବି କିଛି ଜାଣିନି ତା ବିଷୟରେ ଛୋଟ ଛୋଟ ଜିନିଷ ଏମ ତି ଜାଣିଛି ୟୁଟ୍ୟୁବ ଦେଖିକି। ଇଣ୍ଟରେଷ୍ଟ ତ ବହୁତ ଅଛି କିନ୍ତୁ ସେତିକି ଟାଇମ ଆଉ ସେତିକି ପେସେଣ୍ସ ସହକାରେ କଲେ ଯାଇକି ହବ ନହେଲେ ହେଇପାରିବନି କିଛି।
ହଁ ଠିକ୍ ଟାଇମ ନହେଲେ ଶି
ଶିଖି ହବନି ନା ତାର ହଁ ଧ୍ୟାନ ଦେଇକି ଶିଖେଇବ। ଧର ମୁଁ ଗୋଟେ କଣ କରୁଥିଲି ମତେ କିଏ ଡାକିଲେ ମୁଁ ପଳେଇଲିି ସଲା ସେଠୁ ପୁରା ଅଧାରୁ ଛାଡ଼ିହେଇଗଲା। ପ୍ରପର ଟାଇମ ତାକୁ ଦେଇକି ଲେଖା ଲୁଖି କରିକି ସବୁ ଦେଖିଲେ ଯାଇକି ହବ ଖାଲି ଦେଖିକି ମାନେ ମନେ ରଖି ହବନି ନା ସବୁ। ମତେ ଡାଇରୀ ରେ ଲେଖିବାକୁ ପଡୁଛି।
ହଁ ତାର କରିବାର ଥିଲା ଡାଇଟ ତାକୁ ମାନେ ପ୍ରାକ୍ଟିକାଲ ନ କଲେ। ହ ହୁଁ। ତାପରେ ତାଙ୍କର ମାନେ କ୍ରୋ ଭର୍ଜନ ୟୁଜ କରିଥାନ୍ତି ସେମାନେ। ତମର ଯ ପ୍ରି ଭଜନ ଥିଲେ ଟିକେ। ଅଲଗା ଫିଚର ଥିବଁ ନିଜେ ନକିଲେ ଜାଣି ହବନି।
ବାନି।
ସେମାନେ କହୁଛନ୍ତି ସିନା ଏଇଟା ଦେଖିଲା ବେଳକୁ। ଡାଉନଲୋଡ୍ ମାରିକି ତାକୁ ଇଏ କରିଲା ବେଳକୁ ନା କଣ ନା ସବସ୍କ୍ରିପସନ୍ କର ଇଏ କର।
ଓହୋ।
ସେୟା। ମୁଁ ଭୁସର ଆପ୍ଲିକେସନ୍ ଡାଉନଲୋଡ ରିଛି।
ହଉ ଠିକ ଅଛି ଯାଅ ରୋଷେଇ ହରିଆ କର ଆଉ। ମୁଁ ଯାଉଛି କଣ କରିବି ଆଉ ହଉ ରହିଁ।
ଦଶ ମିନିଟ୍ କହିଲେ କଟିଯିବ ବୋଲି ନାଇଁ କଟୁନ୍ତ ତ କେହି।
ଦି ଛି
ସେମିତି ତ କିଛି ନଥାଏ।